ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ କଣ କରୁଛନ୍ତି?
କିଛି ନାହିଁ ଏମିତି ବୁଲୁଥିଲି ଆପଣ କଣ କରୁଛନ୍ତି?
ମୁଁ ବି ବୁଲୁଛି ଗଛ ସବୁ କେତେଟା ଗଛ ଅଛି? ବାହାରେ ଯେତେ ଗଛ ଅଛି ଗଣୁଚି?
ବାହାରେ?
ମୁଁ କହିଲି ପାହାଡ ପର୍ବତରେ କେତେଟା ଗଛ ଅଛି ଗଣୁଛି?
ଆଚ୍ଛା ପାହାଡ଼ ପର୍ବତରେ କଣ ଗଛ ଗଣୁଛନ୍ତି ଆଉ କିଛି କାମ ମିଳୁନିନା କଣ? ନା ଟାଇମ ପାସ୍ ପାଇଁ ଗଣୁଛନ୍ତି?
ହଁ ହଉ ଏମିତି ଜାଲିତ୍ ମାନେ ଅଛି। କି ଯୋଗ ବିଷୟରେ ସର୍ଚ୍ଚ କରୁଥିଲି କିଛି ପ୍ରାକ୍ଟିସ କରୁଥିଲି ଆଉ
ଆଛା ହଁ କାଲି ଜୁନ ଏକୋଇଶ ଅଛି ୟୋଗା ଡେ।
ଯୋଗଟା ତ ଆମ ଦେହ ପାଇଁ ବହୁତ ଭଲ କେବଳ ଜୁନ ଏକୋଇଶରେ ନ କରିକି। ଯଦି ଦୈନନ୍ଦିନ ଜୀବନରେ ସବୁଦିନ କଲେ ବହୁତ ଭଲ ହୁଅନ୍ତା।
କିଛିଟାତ କରାହଉଛି କିନ୍ତୁ ବେଳେ ବେଳେ ଏମିତି କାମ ଭିତରେ ଆମର ବ୍ୟସ୍ତ ରହିଯାଉଛି ଯେ ଯେତେବେଳେ ଧ୍ୟାନ ଯୋଗ ପ୍ରାଣୟମ ବହୁତ କାମରେ ଆସିବ। ହଁ କରିବାକଥା। ସେଇଟା ଆମର କିଛି ଟିଭି ଚ୍ୟାନେଲରେବି କଉଛି ଯୋଗ ପ୍ରଣାୟାମ ବିଷ ଆମେ କଣ କରୁଛୁ ଘରେ ବସିକି ସେ ଚ୍ୟାନେଲଟାକୁ ଦେଖୁଛୁ। ଯୋଗ କରୁନୁ ବସିକି ସେ ଚାନେଲଟାକୁ ଅନଉ।
ଆଚ୍ଛା ଆଜା କଣ ହେଇଛି କହିବି ନା ଗୋଟେ କଥା।
କୁହନ୍ତୁ?
ଆମର ମାନେ ମୋର ଟିକେ ଆକ୍ଚୁଆଲି ଟିକେ ଗାଇନିଙ୍ଗ ଇସୁ ଥିଲା। ତ ମୁଁ ଅବଶ୍ୟ ଯୋଗ କରୁଛି ମାନେ ମୁଁ ପ୍ରାୟ ଯୋଗ ପ୍ରାଣାୟାମ କରେ। ଏ ଯୋଗ କରେ ନ କରେ ପ୍ରାଣାୟାମ କରେ ଆଉ ଯୋଉ ଆମର ବଟରଫ୍ଲାଏ ଯୋଉ ଆସନଟା ସେଇଟା ମୁଁ କରେ ହେଲା କିନ୍ତୁ ମୋର କଣ ହେଇଛି ନା? କାଲି ଆକ୍ଚୁଆଲି ମୁଁ ଯାଇଥିଲି ଡକ୍ଟରଙ୍କ ପାଖକୁ ଦେଖେଇବା ପାଇଁ
ଆଜ୍ଞା।
ଗୋଟେ ଗାଇନାକ୍ ଗାଇନାକୋଲୋଜିଷ୍ଟକୁ ଦେଖେଇବା ପାଇଁ ଯାଇଥିଲି।
ହୁଁ।
ଗୋଟେ କଥା ଆଶ୍ଚର୍ଯ୍ୟ ଲାଗିଲା ମାନେ ମୁଁ ଯେତିକି ଥର ବି ମେଡ଼ିକାଲ ଯାଇଛି ମାନେ କେହି ବି କୁହନ୍ତିନି ମାନେ ପ୍ରି ମାନେ ପ୍ରାୟତଃ ଆପଣ ଯଦି ଡକ୍ଟରଙ୍କ ପାଖକୁ ଯିବେ ସିଏ କିଛିଟା ମେଡ଼ିସିନ, ଆଣ୍ଟିବାୟୋଟିକ୍, ପେନ୍ କିଲର ଏଇ ସବୁ ଦେଇଦେବେ ଆଉ ଦେନ୍ ଆପଣଙ୍କୁ କହିବେ ଏତିକି ମେଡ଼ିସିନ୍ କଣ୍ଟିନ୍ୟୁ କରନ୍ତୁ ଏତିକି ଦିନ ପରେ ଆସନ୍ତୁ ପୁଣି ଚେକ୍ଅପ୍ ଚେକ୍ଅପ୍ କରିବା ବୋଲି କିନ୍ତୁ ମୋତେ ମାନେ ସେ ଡକ୍ଟରଙ୍କ କଥା ଏତେ ଭଲ ଲାଗିଲା ସେ ମୋତେ ଫାଷ୍ଟ ପ୍ରିଫର୍ କଲେ ଯେ ଆଉ ତମର ଗାଇନିଂ ଇଶୁ ପାଇଁ ସବୁଠୁ ଭଲ ହଉଛି ଯୋଗ ବୋଲି କହିଲେ। ତାପରେ ସେ କିଛିଟା ମତେ କହିଲେ ବି କିଛିଟା ଆସନ ବିଷୟରେ? କହିଲେ ଆ ଯେମିତିକି ସେ ଯେଉଁ ଧନୁ ଧନୁରାସନ ହେଇଗଲା। ଆଉ ଏମିତି ଯୋଉ ମତ୍ସ୍ୟାସନ ଆଉ ଆମର ଯୋଉ ବଟରଫ୍ଲାଏ ଆସନ ଆଉ ରେଗୁଲାର ବେସିସ୍ ରେ ପ୍ରାଣାୟାମ ଷ୍ଟ୍ରେଚିଂ ଏ ସବୁ ମାନେ କେତେ ମାନେ ଯୋଉ ଜିନିଷ ବି ମେଡ଼ିସିନରେ ବି ଭଲ ହେଇ ପାରୁନି ସେଇ ଜିନିଷ ଏଇ ଏଇ ସବୁ ଇଏ ଦ୍ଵାରା ଭଲ ହେଇଯାଉଛି ବୋଲି କହିଲେ ମାନେ ବିଶ୍ୱାସ କରିବେନି ସେ ତାଙ୍କର ଗୋଟେ କେସ୍ କହିଲେ ନା ସେ ଗୋଟେ ସ୍ତ୍ରୀ ଲୋକ ମାନେ ତାର ଗାଇନିଙ୍ଗ ଏତେ ଇସୁ ଥିଲା ତାର କନ୍ସିଭ ହୋଉନ ଥିଲା କିନ୍ତୁ ମାନେ ସେ କେବଳ ମାନେ ବହୁତ ଦିଇ ତିନି ବର୍ଷ ହେଲାଣି ଟ୍ରାଏ କରୁଥିଲା ହଉନଥିଲା କିନ୍ତୁ କେବଳ ସେ ଏଇ ଯୋଉ ଯୋଗ କରି କରିକି ତାର ଗୋ ଟେ ମାସ ଯୋଗ କଲା ପରେ ତାର କନସିଭ୍ ହେଇଗଲା ମାନେ ଯୋଉ ଜିନିଷ ଦି ତିନି ବର୍ଷରେ ହେଇ ପାରିଲାନି ସେଇଟା ଗୋଟେ ଅ ମାନେ ୱାନ୍ ମନ୍ଥରେ ହେଇଗଲା ସେଇଟା।
ଆଚ୍ଛା ଆଚ୍ଛା ଆଛା ତାହେଲେ ତ ବହୁତ ଭଲ ଜିନିଷ ଏ ସବୁ ନାଇ?
ହଁ।
ହୁଁ ଆପଣ ସବୁ କରନ୍ତି?
କଣ କହିଲେ?
ଆପଣ ଯୋଗ ପ୍ରାଣାୟାମ ଏସବୁ କରନ୍ତି?
ହଁ ମୁଁ ପ୍ରା ମୁଁ ପ୍ରାଣାୟାମ ସବୁଦିନ କରେ ଆଉ କିନ୍ତୁ ଯୋଗଟା ଟିକେ ମାନେ ଏମିତି ଲ୍ୟାକ୍ ରହିଯାଏ ସମୟ ଟିକେ ହୁଏନି କେବେ କରେ କେବେ ସମୟ ହୁଏନି କିନ୍ତୁ ମୁଁ ପ୍ରାଣାୟାମ ସବୁଦିନ କରେ ମାନେ ମୁଁ ଫିଫ୍ଟିନ୍ ମିନିଟ୍ସର ପ୍ରାଣାୟାମ କରେ ଯୋଉ ଆମର ଯେଉଁଟା ବେସିକ୍ ଅଛି ଯେଉଁ ଭସ୍ତ୍ରିକା ଆସନ ହେଇଗଲା ଆଉ ଅନୁଲମ ବିଲୋମ, କପାଳ ଭତି, ଆଉ ଭ୍ରମରାସନ ଆଉ ଏଇ ଯେଉଁ ଓମ୍ ଟା ଯେଉଁ ବ୍ରିଦିଙ୍ଗ ସହିତ କରିବାଟା ଏତିକି ମୁଁ ସବୁଦିନ କରେ।
ଆଉ ଗୋଟେ କହିବେ ଯେତେବେଳେ ଆପଣ କାମ ଭିତରେ ବ୍ୟସ୍ତ ରଉଥିବେ ଆପଣ ଏ ସବୁ କଥା ଯଦି କହିଲେଣି ତାହେଲେ କାମ ଭିତରେ ଯଦି ବ୍ୟସ୍ତ ରହୁଥିବେ ଆମକୁ ମୁଣ୍ଡ ବୁଲେଇ ହୋଇଥିବ।
ହଁ।
ଯେତେବେଳେ ମୁଣ୍ଡ ବୁଲେଇ ହେଇଯାଏ ହେଲା ଭ୍ରାମାରି ପ୍ରାଣାୟମ ବିଷୟରେ ଜାଣିଥିବେ
ହଁ ଭ୍ରାମାରି ପ୍ରାଣାୟମ ମୁଁ କରେ।
ପ୍ରାଣାୟମ କରିବେ ଏତେ ମୁଣ୍ଡ ହାଲକା ଲାଗେ
ମାନେ ସାଙ୍ଗେ ସାଙ୍ଗେ ସିଏ କଣ କାମ ଦିଏ?
ହଁ ବହୁତ ଜଲଦି କାମ ଦିଏ ଆପଣ ଯେତେବେଳେ କାନର କାନ ଦିପଟକୁ ଯେତେବେଳେ ବନ୍ଦ କରିକି ଆପଣ କିଛି ଦେଖିନେବେ ନହଲେ ମୁଁ ତ ଫୋନରେ କହିଲେ ବେଶୀ କିଏ ବିଶେଷ ଭାବରେ କହି ପାରୁନି। କିନ୍ତୁ କାନ ଦଟାକୁ ବନ୍ଦ କରିସାରିଲା ପରେ। ଆମର ସବୁ ମାନେ ଆମର ଇନ୍ଦ୍ରୟ ସବୁ ବନ୍ଦ ହେଇ ସାରିଲା ପରେ ଯେତେବେଳେ ହୁଁ ଯେତେବେଳେ ଆମେ କରିବା ଏଇ ଯେ କରିସାରିଲା ପରେ ହୁଁ। କିଛି ସମୟ ପାଇଁ କରିସାରିଲା ପରେ ଛାଡି ନେବେ। ଆଖି ଖୋଲିବେନି। କେତେ ସମୟ ପରେ ଦେଖିବେ ମାନେ ଯେମିତିକି ଆମ ମୁଣ୍ଡ ଟା ପୁରା ଥଣ୍ଡା, ଥଣ୍ଡା ଲାଗୁଛି। ବହୁତ ଶାନ୍ତି ଲାଗିବ। ବହୁତ ଆରାମ ଲାଗିବ।
ଆଚ୍ଛା। ଯେତେବେଳେ ହେଡ଼ଏକ୍ ହେଉଥିବ ସାଙ୍ଗେ ସାଙ୍ଗେ କଲେ ସେଇଟା ଭଲ?
ହୁଁ। ଯେତେବେଳେ ଆପଣଙ୍କ ମୁଣ୍ଡ ବୁଲେଇଥିବ ଆପଣ ଗୋଟେ ଥର କରିକି ଦେଖନ୍ତୁ। ଭ୍ରାମୀରି ପ୍ରାଣାୟାମ ତ ବହୁତ ମାନେ ଆରାମଦାୟକ ମଜାଦାର ବି। ବହୁତ ଭଲ ଲାଗେ।
ନା, ମୁଁ ଭ୍ରାମିରୀ ପ୍ରାଣୟାମ ସବୁବେଳେ ମୁଁ ପ୍ରାଣୟାମ ଯୋଉ ପାଞ୍ଚ ଛଅଟା ମର୍ଣ୍ଣିଙ୍ଗରେ କରେ। ମୁଁ ସେଇ ଭ୍ରାମିରୀ ପ୍ରାଣାୟାମ କରେ। ମୁଁ ମାନେ ଭ୍ରାମୀରି ପ୍ରାଣାୟାମ ଦ୍ଵାରା ଆଉ ଗୋଟେ ଜିନିଷ କଣ ହୁଏ, ମାନେ ଆମର ଯେତିକି ନଲେଜ୍ ଅଛି। ମାନେ ସେ ନ୍ୟୁରୋନ୍ସ ଗୁଡ଼ାକ ବ୍ରେନ୍ରର ଆକ୍ଟିଭ୍ ହେଇଯାଆନ୍ତି। ତ ମାନେ ଆମେ ଯେତିକି ମନେ ରଖୁଛେ। ତାର ଡବଲ୍ ମନେ ରଖିବାର।
ହଁ।
ସେଇ ଜିନିଷଟା ମୁଁ ଜାଣିଥିଲି। କିନ୍ତୁ ଏଇ ଜିନିଷ ପାଇଁ ବି କାମ ଦିଏ। ମାନେ ମୁଁ ନିହାତି ଟ୍ରାଏ କରିବି। ଏଇଟା ମାନେ ଯେତେବେଳେ ମୁଁ ଅଧିକ ଷ୍ଟ୍ରେସ୍ରରେ ଥିଲି ଟ୍ରାଏ କରିବି।
ଷ୍ଟ୍ରେସ୍ରରେ ଥିବା ସମୟରେ ସବୁ ଜିନିଷ ଛାଡିବେ। ଏବୁ ଜିନିଷ କରିବେ, କରିସାରିଲା ପରେ ବହୁତ ଶାନ୍ତି ଲାଗିବ। ଆମେ ଫ୍ରିଜ୍ ପାଣି ପିଇଲେ ଆମକୁ ଥଣ୍ଡା ଲାଗୁଛି। ଖାଲି ପାଣିରେ ଥଣ୍ଡା ଲାଗୁଛି। କିନ୍ତୁ ଏତିକି କରିସାରିଲା ପରେ ମୁଣ୍ଡ ଟା ବହୁତ ଥଣ୍ଡା ଲାଗେ। ମୁଁ ନିଜେ ଚେଷ୍ଟା, ମାନେ ପୁରା କରିଛି ମୁଁ ନିଜେ ଦେଖିଛି। ସେତିକି ନୁହେଁ ମୁଁ ଖାଲି ପରିଘରେ ସାଙ୍ଗରେ, ମୋ ସାଙ୍ଗରେ କିଛି ଯେତେବେଳେ ପିଲାମାନେ ଥାଆନ୍ତି, ମୋ ସ୍କୁଲରେ ପିଲାମାନଙ୍କୁ ମୁଁ ଶିଖାଏ ଏ ଜିନିଷ ଗୁଡା। ଯେତେବେଳେ ଶିଖିଲା ବେଳକୁ, ସେମାନେ ମୋ ସାମ୍ନାରେ କି ଯେତେବେଳେ କରିବେ, ମୁଁ କରିବି, ସେମାନେ ମୋ ସହିତ କରନ୍ତି। କରି ସାରିଲା ପରେ ପିଲାମାନେ କହିବେ ସାର୍ କେତେ ଶାନ୍ତି ଲାଗୁଛି, କେତେ ବଢିଆ ଲାଗୁଛି। ତାପରେ ପୁରା ଡିସିପ୍ଲିନ ବହୁତ ବଢିଆରେ ପାଠ ପଢ଼ା ହୁଏ। ବହୁତ ଭଲ ଲାଗେ ସେଇଟା।
ହଁ, ବହୁତ ଭଲ।
ତା ସାଙ୍ଗରେ ବି କିଛି ଆମେ ଯୋଉ ଅନୁଲୋମ, ବିଲୋମ, କପଳାଭାତି, ଏ ସବୁ ତ କରୁ। ଥିବେ, ସେଟା ତ ଆମ ଦେହ ପାଇଁ ବହୁତ ଭଲ। ସେଇଟା ଭାବୁଛି ଆମେ ସମସ୍ତେ ଜାଣିଥିବା। କିନ୍ତୁ ଆମର ଅସୁବିଧା ହୁଁ, କପଡ଼ା ବି ବହୁତ ଭଲ। କିନ୍ତୁ ଅସୁବିଧା ହଉଛି ଆମର ଆମର ଏଇଆ ଯେ, ଆମେ ଶୋଉଚେ ବହୁତ ଲେଟରେ ଉଠୁଚେ ମଧ୍ୟ ବହୁତ ଲେଟ୍ ରେ
ହଁ, ବହୁତ ଲେଟ, କିନ୍ତୁ ମୋ, ମୋ ପକ୍ଷେ ଗୋଟେ ଭଲ ଜିନିଷ ହେଇଛି, ମୁଁ ଏବେ କିଛି ଦିନ ହେଲା, ମାନେ କିଛି ଦିନ ମାନେ ପ୍ରାୟ ହେଇଗଲାଣି, ମାନେ ହଠାତ୍ ମତେ ଦୁଇ ହଜାର ପଚିଶ, ସେ ଲାଷ୍ଟ ବେଳକୁ ସେ ଟାଇମ ରୁ ମତେ ହଠାତ୍ ମାନେ, ମୋ ଦେହ ଟିକେ ମତେ ବହୁତ ହେଭି ଲାଗିଲା। ତ ଶୀତ ଦିନ ବି ଚାଲିଥିଲା ସେ ଟାଇମରେ। ସେ ଟାଇମ୍ ରୁ ହିଁ ମୁଁ ଜଲ୍ଦି ଉଠ ଉଠିବା ଷ୍ଟାର୍ଟ କରିକି, ମାନେ ମୁଁ ସେତିକି ଦିନଠୁ ଆଜି ଯାଏଁ, ପ୍ରତିଦିନ ପ୍ରାଣାୟାମ କରୁଚି। ଆଉ ଗୋଟେ ବହୁତ ଭଲ ଜିନିଷ ମୁଁ ଲକ୍ଷ୍ୟ କରିଚି, ମାନେ ମୁଁ ପ୍ରାଣାୟାମ ଇଫେକ୍ଟ ସାଙ୍ଗେ ସାଙ୍ଗେ ମିଳେନି ଆପଣଙ୍କୁ ହେଲା। କିନ୍ତୁ ମୁଁ ଲଗା ତାର ଯେତେବେଳେ ଫିଫ୍ଟିନ୍ ଟୁ ସେଭେଣ୍ଟିନ୍ ଡେଜ, ଏତିକି ମାନେ ପନ୍ଦର ସତର ଦିନ କଲା ପରେ ମୁଁ ନିଜେ ଦେଖିଲି, ମାନେ ମୋର ସବୁ ପିମ୍ପଲ୍ ହେଇଯାଇଥିଲା, ମାନେ ମୋ ଫେସ୍ ରେ ହେଲା। ତ ପ୍ରାଣାୟାମ କଲା ପରେ, ଆଜି ଯାଏଁ ମୋ ଫେସ୍ ରେ ଗୋଟେ ଗୋଟେ ବି ପିମ୍ପଲ୍ ନାହିଁ। ମୋର ଏଇ ଯେଉଁ ପିମ୍ପଲ୍ ପ୍ରୋବ୍ଲେମ୍ ଥିଲା, ତିନି ଚାରି ବର୍ଷ ପୂର୍ବରୁ। ପ୍ରାୟତଃ ମୋ ପିମ୍ ପଲ୍ ହୁଏ। ମୋ ଫେସ୍ ମୋତେ ସେଥିପାଇଁ ବହୁତ ଖରାପ ଲାଗେ। ଏଇ ଯେଉଁ ବ୍ରଣ ହେବା ଯୋଗୁଁ। କିନ୍ତୁ, ମୁଁ ଯେତେବେଳେ ପ୍ରାଣାୟାମ କଲି ପନ୍ଦର, ସତର ଦିନ ପରଠାରୁ ପ୍ରାୟତଃ ଜାନୁଆରୀ ମାସରୁ ମୋର ଷ୍ଟିଲ ଏବେ ଯାଏ, ମୋ ଫେସ୍ ରେ ଗୋଟାଏ ବି ପିମ୍ପଲ୍ ହେଇନି।
ସେ ହଉ, ବହୁତ ଆମର ତ ମାନେ, କଥା ହେଉଛି ଆମେ ସବୁ ଜିନିଷ ବର୍ତ୍ତମାନ ମେସିନ ଉପରେ ଡିପେଣ୍ଡ କଲେ, ଆଜି ଗ୍ରାଇଣ୍ଡିଙ୍ଗ କଲେ ମେସିନ୍ ଉପରେ, ଆଜି ମାନେ ଚଲାବୁଲା ବି ଆମର ଧୀରେ ଧୀରେ କମିଗଲା, କାହିଁକିନା ଆମେ ସେଥିରେ ସାଇ ଆଗରୁ ବ୍ୟବହାର କରିଥିଲେ, କିନ୍ତୁ ଆମେ ବର୍ତ୍ତମାନ ସ୍କୁଟିରେ, ନହେଲେ ଫୋର ହୁଇଲରରେ, ସବୁ ଯିବାଆ ସିବା କରୁଛେ। ଆମ୍ ଆମ କାମକୁ ସର ସୁନ୍ଦର କରିବା ପାଇଁ, ଆମେ ଦିଇ ଦିନ ପ୍ରକାର ଜିନିଷ ଆମେ ବ୍ୟବହାର କଲେ। ଆଉ ସେଟା, ଆମକୁ ଅଳସୁଆ କରିନେଲା। ଯେତେବେଳେ ଆମର, ଏବେ ସାଇନ୍ସ କୁହେ
ହୁଁ ଉଁ
ଯେ ଆମେ ବହୁତ ଆଗରୁ ଯେତେବେଳେ ଲୋକମାନେ ବହୁତ ସୁସ୍ଥ ରହୁଥିଲେ, ଆମେ କାହିଁ ବର୍ତ୍ତମାନ ବହୁତ ୱିକ ହେଇଗଲାଣି କାଇଁ, ଆଉ ମୁଁ ମେଡିସିନ ର ପଡୁଛି କାହିଁକି? ଆଗରୁ ଲୋକ ରନିଂ କରୁ ଥିଲେ, ଚାଷ ବାସ କରନ୍ତି, ଯାହାବି କରନ୍ତି, ଆମ ଦେହର ଗୋଟେ ମାନେ ବଡି ଚଳପ୍ରଚଳ ହୋଇପଡିଥିଲା, ଆମେ ସେଇ ଜିନିଷ ନ କରିକି, ବର୍ତ୍ତମାନ ଯେତେବେଳେ ଆମର ବେଶୀ ଦେହ ଖରାପ ହଉଛି, ଆମେ ପଇସା ଦେଇକି ଯାଉଛେ ଜିମକୁ
ହୁଁ
ଆମେ ଯଦି ସେଇଟା କରିବା ବଦଳରେ, ଦିନକୁ କିଛି କିଛି ଆମେ ଯଦି କରିବା ମାନେ, ରେଗୁଲାର ୱାର୍କ ଆଉଟ୍ ଘରେ ବସିି କିଛି ବ୍ୟାୟାମ କରିବା। ପ୍ରାଣାୟାମ କରିବା, ବିଭିନ୍ନ ପ୍ରକାର ସେ ଆସନ ଅଛି, ଯେମତି କିି ପଦ୍ମାସନ ଅଛି। ସବୁ କଥା ଛାଡନ୍ତୁ, ଆପଣ ସୂର୍ଯ୍ୟ ନମସ୍କାର ବିଷୟରେ ଜାଣିଛନ୍ତି?
ହଁ ମୁଁ ସୂର୍ଯ୍ୟ ନମସ୍କାର କରୁ ବିି ଥିଲି।
ହଁ। ସୂର୍ଯ୍ୟ ନମସ୍କାର ଆମର ଯୋଉ ମନ୍ତ୍ର ଅଛି ସେ ମନ୍ତ୍ରକୁୁ ଭଲ କି ଟିକେ ବୁଝିବେ ଜାଣିବେ। ତା ସହିତ ସେ ମନ୍ତ୍ର ସହିତ ଯେତେବେଳେ ଆମେ ଅ ସୂର୍ଯ୍ୟ ନମସ୍କାର ସବୁବେଳେ କରିବେ, ହେଲେ ଦେହର ଅଧାରୋଗ ଭଲ ହେଇଯାଏ। କାହିଁକିନା ସୂର୍ଯ୍ୟ ନମସ୍କାର ରେ ଏମିତି ଗୋଟେ ଅଛି ସେଥିରେ ଉଁ ଆମର ଯୋଉ ଦଶ ବାର ଥର ହୁଏ ନା, ଚେଷ୍ଟା କରନ୍ତୁ ପ୍ରଥମେ ଥରେ ଦିଥରେ ଆମକୁ ଟିକେ ଟାଇମ୍ ଲାଗିପାରେ କିନ୍ତୁ ସେଟା ଯଦି ଆମେ ଗୋଟେ ଅ ଆମେ ଡେଲି ବେସିସ୍ ଗୋଟେ ହାବିଟ୍ ରେ ପକେଇ ନବା ବହୁତ୍ ଦେହର ବହୁତ୍ ଗୋଟେ ଜିନିଷ ଇଏ ବା ଆମର ଦେହ ଯୋଉ ଅନ୍ୟ ସମୟରେ ମାନେ ଖାଲି ଖାଲି ଦେହ ମାନେ ପୀଡା ହୁଏ ନା, ଦେହ ଯେ ପେନ୍ ହୁଏ ଇଏ ହୁଏ ଏଇ ସବୁ ସେ ଧୀରେ ଧୀରେ କମିଯାଏ। ତାପରେ ଆମେ ଯୋଉ ସମସ୍ୟା ହଉଚି ସିଏ କମି ଯାଏ। ମୁଣ୍ଡ ଯଉ ବାର ବାର ବାରମ୍ବାର ବୁଲେ ହୁଏ ତାହା ଇଏ କମିଯାଏ ବହୁତ୍ ସାରା ବେନିଫିଟ୍ ଅଛି ଖାଲି ସୂର୍ଯ୍ୟ ନମସ୍କାର କଲେ। ଖାଲି ସବୁଦିନ୍ ସୂର୍ଯ୍ୟ ନମସ୍କାର ଟିକେ କରନ୍ତୁ ସବୁଦିନ ସକାଳୁ ଟିକେ ବହୁତ ଉପଯୋଗୀ ସେ।
ହାଲୋ।
ଆମେ ଟିକେ ଚଲାବୁଲା କରିବା କି ଟିକେ ରନିଙ୍ଗ କରିବା ବଡିକୁୁ ଟିକେ ୱାର୍କ ଆଉଟ୍ କରିବାକୁ ପଡିବ।
ହୁଁ। ନାଇଁ ଆପଣ ଯୋଉ କଥାଟା କହିଲେ ଅଁ ଯୋଉ ସୂର୍ଯ୍ୟ ନମସ୍କାର କଲେ ମାନେ ଯେଉଁ ପେନ୍ ଟା ଇଏ ହେଇଯାଏ ସେଇଟା କାହିଁକି ହୁଏ ଜାଣିଛନ୍ତି? ମାନେ ପେନ୍ କାହିଁକି ରିଲିଫ ହେଇଯାଏ, ଦେଖନ୍ତୁ ସୂର୍ଯ୍ୟ ନମସ୍କାରରେ ଆମର ବାରଟା ଷ୍ଟେପ୍ ରହୁଚି। ଆଉ ସେ ବାରଟା ଯାକ ଷ୍ଟେପ୍ ଟା ସବୁ ଯାକ ଷ୍ଟ୍ରେଚିଂ। ମାନେ ବ୍ରି ଦିନ୍ ବ୍ରିଦ୍ ଆଉଟ୍ ସହିତ ଷ୍ଟ୍ରେଚିଂ। ତ ଯେତେବେଳେ ଆପଣ ଦେଖିବେ ଆମେ କଣ କହୁଚୁ ଗୋଡ ବିନ୍ଧୁଚି ଆଉ ଚାଲିକି ଯିବୁନି। ମାନେ ଏମିତି ବୋଲି କହୁଚୁ ନା। କିନ୍ତୁ ଗୋଡ଼ ବିନ୍ଧିବ କି ହାତ ବିନ୍ଧିବା ଟାଇମ୍ ରେ ଷ୍ଟ୍ରେଚିଂ କରିଦେବେ। ଯେମତି ଆମେ ଫିଜିଓଥେରାପିଷ୍ଟ ପାଖକୁ ଯାଉଚୁ ନା। ମାନେ ଯେ ବେକ ରକା ହେଇଗଲେ। ସେ କଣ କରୁଛନ୍ତି କି ଷ୍ଟ୍ରେଚ ହିଁ କରୁଛନ୍ତି ନା ତାକୁ ସିଧା କରିବା ପାଇଁ। ବୁଝିପାରିଲେ ନା। ତ ସୂର୍ଯ୍ୟ ନମସ୍ ତଥାପି ଆମର ନ୍ୟାଚୁରାଲି ସେଇଟା ଷ୍ଟ୍ରେଚିଂ ହଉଚି। ତ ଷ୍ଟ୍ରେଚିଂ ହେଲେ ଆପେ ହିଁ ପେନ୍ ଟା କମିଯିବ।
ହୁଁ। ଯାହା ହଉ ବହୁତ୍ ଗୁଡେ କଥା ବି ଜାଣିବା କୁ ମିଳିଲା। ଆଉ ଯୋଗ ଖାଲି ଯୋଗ ଡେ ଯୋଉ ଅଛି ଆମେ ଖାଲି ସେଇଥିପାଇଁ ନୁହେଁ ଆମେ ସବୁଦିନ ପାଳନ କଲେ ଏସବୁ ଜିନିଷ ବହୁତ୍ ଆମ ଉପଯୋଗୀ ଆସିପାରିବ, ବହୁତ୍ କାମରେ ବି ଆସିପାରିବ।
ନିହାତି।
ଆଚ୍ଛା ହଉ ଠିକ୍ ଅଛି। ଆଜ୍ଞା ହଉ ରଖୁଚି ଆଁ।
ହଁ ହଁ।